ହୋଉ ହୋଉ।
ହଁ। କଣ କରୁଛ? ହୁଁ କଣ କରୁଛ?
ଏଇ ବଇଚି ଘରେ।
ଆ ତମର ଗରମ କେମିତି ହଉଛି? ସାର ପି
ଆମ ଆଡେ ତ ଜୋରେ ଗରମ ଆଉ। ହାଲୋ।
ଏଇଆ ତ ଗରମ ହଉଛି ହଁ। ବାଲି ଆଡ଼େ ବୁଲୁଚି। ଗରମ ହଉ ଲାଇନ୍‌ ନାହିଁ। ଲାଇନ ନାହିଁ ଗରମ ହଉଛି ବାରିଆଡେ ବୁଲୁଛି।
ଓହୋ ଲାଇନ୍ କେତେବେଳୁ ଗଲାନି?
ହଁ ଗଲାଣି ଦଶ ପନ୍ଦର ମିନିଟ୍ ହେଲା।
ଉଁ ହୁଁ।
ଲାଇନ ହଇରାଣ କରୁଛି ଏ ଖରା ଦିନେ ପୁରା।
ହୁଁ ହୁଁ।
ତମ ଆଡେ ଲାଇନ ଯାଉନି।
ଆମ ଆଡେ ଲାଇନ ହଁ ଲାଇନ୍ ଯାଉନି କାହିଁକି? ବହୁତ ରେୟାର। ବହୁତ ରେୟାର ଲାଇନ୍ ଯାଉଛି।
ହୁଁ ହୁଁ ଲାଇନ ଦିନକୁ ପନ୍ଦର ଥର କାଟୁଛି ଆଉ।
ଧୁପ ହେରିକା
ହଁ ହଁ। ଖିଆ ସଇଲାଣି। ଖାଲି ଟାରେ ବୁଲୁଛି ଆଉ।
କ ଆଉ ରଜରେ କୁଆଡେ କଣ କେମିତି ବୁଲିଲ?
ରଜରେ ବାହାରକୁ କୁଆଡେ ଯାଇନୁ। ଆମ ଗାଁରେ ରଜରେ ଅ ଛୁଆ ସବୁ ଏକାଠି ହେଇକିନା ପଇସା ଆଦାୟ କରିକିନା ରଜ ଉତ୍ସବ ମହଉତ୍ସବ କରିଥିଲେ ଯେ ହେଇଠେ ସବୁ ଯାଇକିନା ଖେଳିଲୁ। ମ୍ୟୁଜିକ ଚେୟାର ପିଠା ପଣା ସବୁ ହେଇଥିଲା ଭୋଜି ଭାତ ହେଇଥିଲା। ଛୋଟ ଛୁଆ ଡ୍ୟାନ୍ସ କରୁଥିଲେ ଅଭିନୟ କରୁଥିଲେ। ତିନି ଦିନ ପୁରା ମଉଜ ମସ୍ତିରେ ପୁରା କାଟିଦେଲୁ ଆଉ। ଦୋଳି ଖେଳା ସେ ନିଶୁଣି ଦୋଳି ଆଉ ଇଏ ଦୋଳି ପଟା ଦୋଳି ଏମିତି ହେଇଥିଲା। ଝିଅମାନେ ସବୁ ଆସିଥିଲେ ବାହା ହେଲା ଝିଅମାନେ ସବୁ। ସେ କବାଡି ଖେଳୁଥିଲେ। ରଜଟା ଏଇଥର ବହୁତୁ ଧୁମଧାମ୍ ରେ କଟିଛି ଆଉ। ଆଉ ଟିକେ ହେଇଥାନ୍ତା ଯେ ବର୍ଷା ହେଲା। ହଁ ପିଠା ହେଇଥିଲା। ଚ ଚକୁଳି ପିଠା ହେଇଥିଲା ଚକୁଳି ପିଠା ହେଇଥିଲା। ଆଉ ପୋଡ ପିଠା ହେଇ ଥିଲା ମଣ୍ଡା ପିଠା ହେଇଥିଲା ସବୁ ପ୍ରକାର ପିଠା।
ହୁଁ। ହଁ। କୁଣିଆ ଫୁଣିଆ କିଏ ଆଇଥିଲା ଘରକୁ?
ଘରୁକୁ
ରଜରେ କୁ ରଜ ରଜରେ କୁଣିଆ କିଏ ଆଇଥିଲେ?
ନା ନଣନ୍ଦମାନେ ଆସିଥିଲେ ଆଉ
ନଣନ୍ଦ ଖାଲି ଆଇଥିଲେ ତାଙ୍କ ହଜ
ହଁ। ନାଇ ସେମାନେ ଆସନ୍ତି ନଣନ୍ଦ ସିଏ ଆସନ୍ତିନି ନଣନ୍ଦମାନେ ଆସନ୍ତି ଖାଲି ବଡ ଝିଅ ଆସନ୍ତି ତାଙ୍କ ପୁଅଙ୍କ ସହିତ ସେ ଆସନ୍ତି ଆଉ ବଡ ଆଉ ମଝିଆଣି ନଣନ୍ଦଙ୍କ ତାଙ୍କର ଝିଅ ବାହାଘର ହେଇ ସାରିଛନ୍ତି ମ ପୁଅ ସାଙ୍ଗରେ ଆସନ୍ତି। ଆଉ ସାନ ଘର ମା ଛୁଆ ଚାରିଜଣ ଯାକ ଆସନ୍ତି ଆଉ ବଡ ଘର ତ ନାହାନ୍ତି ବଡ ନନ୍ଦ ଯିଏ ନଷ୍ଟ ହେଇଯାଇଛନ୍ତି ସେ ତାଙ୍କର କେହି ଆସନ୍ତିନି ଆଉ
ହଁ ହଁ।
ଆ ତମେ କୁଆଡେ ବୁଲି ବୁଲା ଯାଇଛ?
ମୁଁ ରଜରେ ଆ ଆଖଥିଲି କପିଳାସ ଯାଇଥିଲି। ଆଉ ତାରିଣୀ ଯାଇଥିଲି।
ଆରେ ନିଜ ସବୁ
କଣ?
ହାରିଣୀରେ ସବୁ କଣ କଣ ସବୁ ଦେଖିଲ କଣ ଆଣିଲ?
ହାଲୋ।
ତାରିଣୀରେ ସବୁ କଣ ଦେଖିଲ କଣ ଆଣିଲ?
ତାରିଣୀରେ ଆମର ତାଙ୍କୁ ମାଙ୍କୁ ଦେଖିଲି ତାରଣୀମାକୁ
ଆଉ ଭୋଗରାଗ ଭୋଗରାଗ ଦେଲି କଲି ଭୋଗରାଗ କଲି ମାଙ୍କ ପାଖରେ ତାପରେ ଆଉ ଭୋଗ ବ ଟିକେ ଧରିକି ଆଇଲି ଘର ଘର ପାଇଁ ଟିକେ ଭୋଗ ଧରିକି ଆଇଲି। ଖୁଡି ହେରିକା ସବୁ ରହୁଛନ୍ତି ନା ଫ୍ୟାମିଲି ଆଇଥିଲେ ସବୁ ବୁଲାବୁଲି କରିବା ପାଇଁ ଆଇଥିଲେ ମାମୁଁ ଘରୁ ଆଇଥିଲେ। ଏମିତି ସବୁ ଆଉ
ଆ ରଜ ତାହେଲେ ଧୁମଧାମ୍ ରେ ପାଳିଲ ଏଥର କ ତମର
ହଁ। ଆ ଝିଅମାନେ ସବୁ ଆସିଥିଲେ ବାହା ହେଲା ଝିଅ ଆଉ ଯାହାର ଝିଅ ଶ୍ ରହୁଛନ୍ତି ବାହାରେ ସବୁ ଯୋଉମାନେ ଆସିଥିଲେ ସବୁ ଏକାଠି ହେଇଥିଲେ ନା ଆଉ ବା ସିଏ ବି ଧୁମଧାମ୍ ରେ ନୂଆ ଲୁଗାପଟା ପିନ୍ଧିକି
ହଁ।
ଏଇ ବର୍ଷ ରଜ ଯେ ରଜ ଭଳିଆ ଲାଗିଲା ରାଜ କେମତି
କେତେ କଣ
ନାଇଁ ସେମିତି କିଛି କହିନାହାନ୍ତି ହେଲେ ହଁ ଛୁଆ ମେଲୋଡି କଣ ଛୁଆ ଆମରି ଛୋଟ ଛୁଆ ସବୁ ଡ୍ୟାନ୍ସ୍ କରିଥିଲେ ଆଉ ଡାନ୍ସ୍ କରିଥିଲେ ଅଭିନୟ କରିଥିଲେ। ବାହାରୁ କେହି ଆସିନାହାନ୍ତି ମେଲୋଡିରେ ଛୁଆ ସବୁ କରିଥିଲେ ନିଜେ ନିଜେ ଆଉ। ଛୁଆ ତ ଯେତିକି କରିଛନ୍ତି ଢେହେରେ ଆଉ ଆହୁରି ହେଇଥାନ୍ତା। ଏଇ ଯୋଉ ବର୍ଷା ହେଲା ନା ବର୍ଷା ହେଲା ଫାଷ୍ଟରେ ତାଙ୍କର ଥିଲା କଣ କହିଲ ହଁ ଛୁଆଙ୍କର ଥିଲା ମନରେ ଗୋଟେ ତିନି ଦିନି ରଜ ରଜ ତିନି ଦିନ ଯାକ ଗୋଟେ କରିବେ ମାନେ ଏମିତି ନାଚ ଗୀତ କରିକିନା ଗୋଟେ ଉତ୍ସବ ଇଏ କରିବେ ବୋଲି କିନ୍ତୁ ଫାଷ୍ଟ୍ ଦିନ ତ ବର୍ଷା ହେଲା ଯେ କରିପାଇଲେନି। ସେକେଣ୍ଡ ଦିନ ବିଁ ହିଁ ସେକେଣ୍ଡ ଦିନ ଟା ବାକି ବର୍ଷା ଛାଡିଥିଲା। ଆଉ ଲାଷ୍ଟ୍ ଦିନ ଟା ବର୍ଷା ହେଲା ବି କରିପାରିଲେନି। କିନ୍ତୁ ମଝି ସେକେଣ୍ଡ୍ ରାତି ଦିନ କରିଥିଲେ ଖାଲି ଆଉ। ତାଙ୍କର ଗୋଟେ ଖୁସି ହେ ଯେତିକି ହେଇଛନ୍ତି ତାଠୁ ଆଉ ଟିକେ ଡବଲ ହେଇଥାନ୍ତେ ଯେ ହେଲେ ବର୍ଷା ଟା ତ କରେଇଦେଲାନି ଆଉ।
ହୁଁ ଦୋଳି ଫୋଳି ବାହାରୁ ସବୁ ଦୋଳି ଫୋଳି ଆଇଥିଲେ।
ହୁଁ। ନମି ଆସିଥିଲେ ଯାହା ବି କେତେ ମାନେ ମିସ୍ତ୍ରୀ ଆଣିକି ବି କରିଥିଲେ।
କଣ କଣ ସବୁ ଦୋଳି କରିଥି
ରାମ୍ ଦୋଳି, ଖାଇଦୋଳି ଆଉ ଯୋଉ ମିଶୁଣୀ ଦୋଳି, ପଟା ଦୋଳି। ଉଁ
କଣ କହିଲ? ହଁ।
ଆଉ?
କରିଥିଲେ ଯେ ସେଟା ଯୋଉ ଚାରିଟା ପୁଚି ଖେଳିଥିଲେ। ନେବା ବାକି ଖାଲି ଯୋଉ କଣ କହିଲ ବାରି ଏଇ ଯୋଉ ଦୌଡି ଡିଆଁ ଟା ଟିକେ କରିପାରିଲେନି ଦୌ ଦୌଡି ଆଣି ଆଣିକିନା ଯଦି କରି ସାଙ୍ଗ ଦୌଡି ଡିଆଁଟା ଛୁଆଙ୍କ ଇଏରେ ଭଲ ହେଇ ସାଣ୍ଡା ପୁଚି ଖେଳୁଥିଲେ ମ୍ୟୁଜିକ୍ ଚିଆର୍, କବାଡି ଖେଳିଥିନି ମ୍ୟୁଜିକ୍ ଚିଆର ସବୁ ଛୁଆ ଖେଳିଲେ ସ୍ତ୍ରୀ ଲୋକ ଖେଳିଲେ। ଆମେ ଖେଳିଥିଲୁ ମ୍ୟୁଜିକ୍ ଚିଆର୍ ଆଉ।
କିଏ ଫାଷ୍ଟ୍ ହେଲା?
ଆଗେ ଏଇ ଯୋଉ ଭୂମି ଙ୍କର କଣ କରିଦେଲେ ହୁଅନ୍ତା। ହଁ ସିଏ କଟକ ବାହାହେଇଛି ତାଙ୍କ ସାନ ଝିଅ ଏଇ ଯୋଉ ଫାଷ୍ଟ୍ ସେକେଣ୍ଡ୍ ହେଲା ମୋ ଯା ଜଣେ ଥାଡ୍ ହେଲା ସେଇ ଦିହାଙ୍କର ବଡ ଝିଅ।
କିଏ ହେଇଥିବ କେଆଁଣି ଅଭିହାରି ଝିଅଙ୍କ ଭିତରୁ? ଅଭିହାରି ଝିଅ ଙ୍କ ଭିତରୁ କିଏ ହେଇଥିଲା କେଜାଣି ମୁଁ ଆସିଲି ହାରି ଘରକୁ। ଉଁ
ମୁଁ କହିଲି ଦଳ ଦଳ ହେଇକି ଖେଳୁଥିଲେ କି?
ହଁ।
ମାନେ ଗ୍ରୁପ୍ ଗ୍ରୁପ୍ ହେଇକି ଖେଳୁଥିଲେ?
ହଁ ଛୋଟ ଛୁଆ ଗୋଟେ ଦଳ ଖେଳିଲେ। ତାପରେ ସ୍ତ୍ରୀ ଲୋକ ଗୋ ଦଳ ଖଳିଲେ ତାପରେ ଏ ଅବିହାରୀ ବଳ ଏ ବଡ ଝିଅ ଗୋଟେ ଦଳ ଖେଳିଲେ।
ହୁଁ ହୁଁ।
କବାଡିରେ ଖାଲି ମାନେ ବୋହୁ ମାନଙ୍କୁ ଛାଡି ଝିଅମାନେ ଖାଲିଥିଲେ ବାହା ହେଲା ଝିଅ କୁ ଅବିହାରୀ ଝିଅ ସବୁ ଖେଳିଲେ କବାଡିରେ ଆଉ। ଖେଳିଥିଲେ ଛୁଟ ଛୁଆ ସବୁ ଖେଳିଥିଲେ ପୁଚି। ହୁଁ।
ହାଲୋ।
ହଁ। ମା।
ହ୍ୟାଲୋ କଣ ବଡ଼ ଛୁଆ କଣ କଲେ?
କବାଡ଼ି ଖେଳିଥିଲେ। କବାଡ଼ି କବାଡ଼ି କବାଡ଼ି କବାଡ଼ି।
ଆଉ।
ଶୁବ ଅଛି ନା। ଆ ବୋଉ ବୁଝେଇଥିଲା। ଦିଦିନ ଦି ଦିନି ଭୁଜି ହେଇଥିଲା। ହଁ।
ହୁଁ।
ଦିଦିନ ହେଇଥିଲା ସେକେଣ୍ଡ ଦିନ ସ ରଜ ସଂକ୍ରାନ୍ତି ଦିନ ହେଇଥିଲା ଆଉ। ତ ବାସିନ ହେଇଥିଲା ନା ଆସନ।
ହୁଁ।
ପାସିଲା ରଜ ରଜ ଦିନ ହେଇଥିଲା ଯେ ଠିକି। ସେଦିନ ନଷ୍ଟ ହେଲା। ମାନେ ନଷ୍ଟ କଣ ବଳିଲା ବଳି ନଥାନ୍ତା। ବର୍ଷା ଟା ହେଲା ଯେ ଏ ଆଉ ଖା ମାନେ ଖାଇବା ଟାଇମ ରେ ନା ସାଢେ ଦିଟା ତିନିଟା ଏଳକୁ ଖାଇବା ଟାଇମ ଟା ଯେତେବେଳେ ସେ ମାଇକିରେ ଡାକ କା ଡାକ ଦେଲେ ଯୋଉ ଖାଇବା ପାଇଁ। ତ ଆମେ ସବୁ ଗଲୁ ଜଷ୍ଟ ଖାଇକିନା ଆସିଛୁ ବର୍ଷା ହେଲା। ଠିକି ଖାଇବା ଟାଇମରେ ବର୍ଷା ହେଲା। ଆଉ କିଏ ଆସିବ ଏଇ ବର୍ଷାରେ କହୁନ। କାର ପାଣି କାଦୁଅରେ ଆଉ ସନ୍ଧ୍ୟା ଏଳକୁ କରିବାର ଥିଲା ତାଙ୍କର କୀର୍ତ୍ତନ ଇଏ ଯେ ସେବି ହେଲାଣିି ବର୍ଷା ଯୋଗୁଁ। ଆ ଖାଇବାର କଣ ସନ୍ଧ୍ୟା ଏଳକୁ ପ୍ୟାକ୍ କରିକିନା ହର ଘରକା ଦେଇଦେଲେ ଆଉ।
ହଉ ହଉ ରଖୁଛି ପରେ ଫୋନ କରିବି।
ହଉ।